ହ୍ୟାଲୋ।
ଆଉ କଣ ଭଲ ସବୁ?
ହଁ ଭାଲୋ ଭାଲୋ।
ଓକେ ଠିକ ଠିକ ଅଛି ଆଉ କଣ କୁହ କିଛି ଆପଣଙ୍କ ଦୈନନ୍ଦିନ ଜୀବନ ବିଷେ ୟରେ। ଆପଣଙ୍କ ଦୈନନ୍ଦିନ ଜୀବନ ବିଷୟରେ କିଛି କୁହନ୍ତୁ।
ଦୈନନ୍ଦିନ ଜୀବନରେ ମୁଁ ସକାଳୁ ଉ ଉଠେ ବ୍ରଶ କରେ ନା ସକାଳୁ ଉଠେ ମୁହଁ ଧୋଇ ପଡେ ଆଗେ
ହୁଁ।
ତାପରେ ଗନି ତାପରେ ଯିବୁ ରୋଷେଇ କରିମି। ରୋଷେଇରେ ଯାହା ହେଇଥିବ ମୁଁ ତ ରୋଷେଇ ଆସେନି ଖାଲି ହେଲ୍ପ ହେଲ୍ପ କରିଦିଏ। ହେଲ୍ପ କରିସାରିଲା ପରେ ଟିକେ ତାଙ୍କୁ ଯିଏ ହେ୍ ଯେ କରୁଥିବେ ତାଙ୍କୁ ହେଲ୍ପ କରିବି। ହେଲ୍ପ କରିସାରିଲା ପରେ ତାଙ୍କୁ ହେ କରିକି ତାପରେ ମୁଁ ଯିବି କଉଠିକି ଇ ତାଙ୍କ ଦାନ୍ତ ଘଷିବାକୁ। ଦାନ୍ତ ଘସିକି ଟିକେ ପାଣି ପିଇଦେମି ଥଣ୍ଡା ପାଣି ପିଇ ଦେଇକି ତା ତାପରେ ଜୀମି ଶୋଇବାକୁ ସେ ଟାଇମ ହେଇଥିବ ସାଢେ ସାତଟା ସାଢେ ସାତଟାରୁ ସୋଇମି ଶୋଇମି ଶୋଇ ମି ତାପରେ ସ୍ଵ ଫପ୍ନ ଯଦି ଦେଖିଲି ଦେଖିଲି ନ ଦେଖିଲି ନାଇଁ ତାପରେ ଉଠିକି ଉଠୀ ତେବେଲେ ଠିକ୍ ସାଢେ ଆଠଟାରେ ନିଦ ଭାଙ୍ଗିବ। ଉଠିମି ଉଠିକି ସାଢେ ଆଠଟାରୁ ଜିମି ଗାଧେଇମି ଗାଧେ ଧେଇକି ଡିଉଟି ଏ ଯୋଉ ଗାଧେଇମୀ ପୁରା ସାବୁନ ଫାବୁନ ମାରିକି ପୁରା ଘଷି ଘୁଷା ହେଇକି ସାମ୍ପ ଫାମ୍ପ କରିକି ପୁରା ଗାଧେଇକିନା ଆସେ। ଡିଉଟିରୁ ଆସିମୀ ଆସିକି ସାଙ୍ଗେ ସାଙ୍ଗେ କଣ କରିବିନା ପେଣ୍ଟଟାକୁ ଓଦା ହେଇଥୀ ଶୁଖେଇଦେମି ଶୁଖେଇ ଦେଇକି ସିଧା ପଳେଇମୀ ଚୁଡା ଗୁଣ୍ଡ ଟାକୁ ଖାଇଦେଇକି ପଳେଇଆସିମୀ। ଚୁଡ଼ା ଗୁଣ୍ଡଟାକୁ ଖାଇଦେଇକି ଆସିକି ହା ତାପରେ ଚୁଡା ଗୁଣ୍ଡ ଖାଇ ଦେଇକି ଆସିକି ତାପରେ ଯିମି ମୋ ଜିନ୍ସ ଖୋଜିବି ମୋ ଜିନ୍ସ କୋଉଠି ଅଛି ଆମ ପ୍ୟାଣ୍ଟ କୋଉଠି ଅଛି ଜିନ୍ସ ଆମ ସାର୍ଟ ଫାଟ କୋଉଠି ଅଛି ସବୁ ଖୋଜିମି ତାକୁ ହଁ ସେ ଏକା କଥା ଛାଡ ଆଁ ତାପରେ ଖୋଜିମି ଯି ତାକୁ ଖୋଜି ସାରିଲା ପରେ ଆଉ ବାହାର ପାଇଁ ଆଇ ନେଇ ଆସିକି ତାକୁ ପୁଣି ପିନ୍ଧିବି, ପିନ୍ଧିକିନା ତାପରେ ଟିକେ ମୁଣ୍ଡରେ ତେଲ ମାରିବି। କାଇଁନା ଖା ଗାଧେଇବା ପୂର୍ବରୁ ମୁଁ ତେଲ ମାରେନି ସେଥପାଇଁ ଖାଇ ସାରିଲା ପରେ ମୁଁ ତେଲ ମାରେ ଗାଧେଇ ଖାଇ ସାରିଲା ପରେ। ହଁ ତ ତେଲ ମାରିନି ତେଲ ମାରିକି ପେଣ୍ଟ ସାର୍ଟ ପିନ୍ଧି ପୁର ପରଫ୍ୟୁମ୍ ମାରି ହେଇ ପଡି ପୁରା ବୋଳି ହେଇ ପଡିମି ପରଫ୍ୟୁମ ଟା। ଫଗ୍ ଫଗ୍ ମାରି ହୁଏ ଏଫ ଓ ଜି ଜି ଫଗ।
ହୁଁ ସିକ୍ରେଟ ଟା ମାରିବ ଏଥର ଭଲ ହବ ଜାଣିଛ ନା ସିକ୍ରେଟ।
ସିକ୍ରେଟ ହଉ ଏଥର ନବା ଆଉ ଏଇଟା ସରିଗଲେ କିଣିକି ନବ।
ହଉ।
ଫଗ ମାରି ହେଇ ସାରିଲା ପରେ ତାପରେ ଆଉ ଆସିବି ବାହା ପ ଚୁଟି ଫୁଟି ତାପରେ ଆସିବି ପରଫ୍ୟୁମ ମାରି ହେଇ ସରିଲା ପରେ ତାପରେ ଯିବି ଚୁଟି କୁଣ୍ଡେଇବି ମୁଣ୍ଡ କୁଣ୍ଡେଇବି। ମୁଣ୍ଡ କୁଣ୍ଡେଇବି, ମୁଣ୍ଡ କୁଣ୍ଡେଇ ସାରିଲା ପରେ କଣ କରିବି ଯିବି କୋଉଠିକି ଚଷମାଟା ପୋଛିକି ସଫା କରମି ପିନ୍ଧିମି। କାଇଁନା ଚଷମା ନହେଲେ କଣ କରିବୁ ସବୁ ତ ଅନ୍ଧାର। ନା ଅନ୍ଧାର ନେଇଁ ମତେ ଦେଖା ହାଉଛି କିନ୍ତୁ ଓ କଳା କଳା ଦେଖାଯାଏ ଗୋଟ ବେଳେବେଳେ ଆଉ, ସେଥପାଇଁ ଚଷମା ହଁ ତାପରେ ଚଷମା ପିନ୍ଧିକି ଆସିଲା ପରେ ଏଇ ଉଁ ତାପରେ ଫୋନ ପକେଟରେ ପରେଇମି ଚାବି ଧରିମି ଚାଲିନି ତାପରେ ଠିକ ସେତେବେଳକୁ ହେଇଥିବ କେତେଟା ନା ଆଠଟା ତେପନ। ଆଠଟା ତେପନ, ପଞ୍ଚାବନ ଏମତି ହେଇଥିବ। ନଅଟା ପାଖା ପାଖି ଟାଇମ ହେଇ ଯାଇଥାଏ ତାପରେ ବାହାରିମି ଡ୍ୟୁଟିରୁ। ଗାଡି ପାଖକୁ ଆସିମି ଗାଡି କଭର ଧଳା କପଡା ଗୋଟେ ରଖିଛି ମୋ ଆଗରେ ସେଟାକୁ ଧ ରିକି ଆଗ ଭଲ କି ଗାଡି ସିଟ୍ ଟା ସଫା କରିବି ପୁରା ଗାଡି ଫାଡି ଟିକେ ଝାଡିମି। ଆଉ ଆଉ ହେଣ୍ଡଲ ଫେଣ୍ଡଲ ସବୁ ହେରା ଟିକେ ପୋଛା ପୋଛି କରିଦେଇକି ଗାଡି ଘୁଟରୁ ଘୁଁ କରିକିନା ବାହାରିନି ଡ୍ୟୁଟି।
ଆଉ କଁ
ଡ୍ୟୁଟିରୁ ଆସିକି ଡ୍ୟୁଟିରୁ ଆସି ପ ଆମର ସେ ଯୋଉ ଘୋଡାଘିଆଁ ମାଲିକଟା ବାଳ ତା ବାଳ ମୁହଁକୁ ଦେଖିକି ମତେ ପସନ୍ଦ ନୁହେଁ, ମତେ ସେଥିପାଇଁ ସେଇଟାକୁ ଅନେଇଆକୁ ଇଚ୍ଛା ହୁଏନି ଜାଣି ପାଇଲ ଏମତି ହଉଚି ତାପରେ ଡ୍ୟୁଟିରୁ ଆସି ସାରିଲା ପରେ ସେ ମେଁ କଥା ହୁଏ, ଏଠି ତାପରେ ଡୁଟି ଆସିକି ତଥାପି କଣ କରିବୁ ତା କୁ ଅନେଇକି ସେମିତି କାମ କରିବାକୁ ପଡେ, କାମ କରିକି ତାପରେ କାମ କରିି କାମ କରିସାରିଲା ପରେ ଠିକ ତାର ହେଲା କଣ କରିବି ନା ଗୋଟେ ହେଇଯାଏ ଯେତେବେଳେ ପାଣି ବୋଟଲ ରେ ପାଣି ଫୁଲ କରିବି ଟିଫିନ ନେଇକି ଆସଥିମି ଟିଫିନ ଧରିକି ଯାଏ ଖାଇଆକୁ।
ଉଁ।
ଖାଇ ସାଇଲା ପରେ କଣ କରନି ପୁଣି ଖାଇ ସାରିକି ଆସିମି ବସିବି କାମ କରମି ଯଦି କାମ ଥିବ କାମ କରିବି ନହେଲେ ନାଇଁ ସେମତି ବସିକି ମୋବାଇଲ ଟିକେ ଟିପି ଦିଏ।
ହୁଁ ହୁଁ
ମୋବାଇଲ ଟିପି ସାଇଲା ପରେ ତାପରେ ଯିବି କୋଉଠି କି ନା ତାର କଣ କାମ କରିମି କିଛି ନାହିଁ, ତାପରେ ପୁଣି ରାତିକି ଯାଇକି ଘରକୁ ଯିବି। ବଡ ବୁଢ଼ା ଆଇଲା କଣ କହିବୁ କହିଲୁ ସେ ଠିକ ଟାଇମରେ ଆସିିକି ପହଞ୍ଚିଛି।
ଏଇଟା ଥାଉ ସେମିତି ଯୋଉ କହୁଚି ସାଉଣ୍ଡ କମୁ। କରିଦିଅ ମୁଁ ମୋର ଗପିମି, ସେ ତାର ଯାହା ଗପି ହେଉ ଗପି ହେଉ।
ମୁଁ ଏଠି ନ ଗପିଲେ ହବ କେମିତି? ମତେ ଲାଗୁଛି ସେ ବୁଢା ଏଇଠିକି ଆସିବ।
କଇସା
ଆଇଲେ ତ ବୁଢା ଆଉ ଆଣିଲୁ ନା ବୁଢା ହେଠି ଛିଡା ହେଇଛି ଭିତରକୁ ପଳନ୍ତାର ନା
ହୁଁ ହୁଁ ମା! ବୁଢ଼ା ଯାଉନି କାଇ ବେ
ଭିତରୁ ପଳା ପଳା ବୁଢା ଭିତରୁ ପଳା ଭିତରକୁ ପଳା ଭିତରକୁ ପଳା କାହାକୁ କଣ କହୁଛନ୍ତି? ହଁ କୋଉଡ଼ା? ମୁଁ ଜାଣିନି ହେଇଥିବ ଅଭିନାଶ ଭାଇ ଆଣିଥିବ।
ଓହୋ।
ରମେଶ ଇାଇ ସେଇ ତ ଏଇନା ରମେଶାଇ ଖୋଜୁଥିଲା କି ଯାଏଁ ଯେ ବୁଢା ଭିତୁରୁକୁ ପଲୋଉ ନା କଣ କୋହୁଚୁ କଣ କହନି? ଭିତରକୁ ଯାଉନି ଏଇଠି ବ! ଦେଖୁବୁନି ଏଇଠି ଏଇଠି ଛିଡ଼ା ହେଇକି ଆବେ! ଭିତରକୁଳରେ ଫୋନରେ ଏ ସି ରେ ବସିକି ଗପିବୁ ସିଏ ଏଇଠି ଛିଡ଼ାହେଇକି ଗପିଲାଣି।
ହୁଁ ହୁଁ।
ନହେଲେ ପାଞ୍ଚ ମିନିଟ୍ ପରେ ଆ। ଯଦି ଆସିବାର ଅଛି ଏଇଠିକି ପାଞ୍ଚ ମିନିଟ ପରେ ଆସେ।
ହଁ।
କଣରୁ ମୁଁ ପଳାଉଚି।
ହୁଁ ହୁଁ କଣ କି ବେ
ଆ
ଏଇ ନନ୍ଦୁ ଭାଇ ନନନ୍ଦୁ ଭାଇ
ହ
ମୋ ମୋ ପାଖରେ ଏନା ଗୋଟେ
କଣ କରିବା ମୁଁ କହିଦେମି ତତେ କାଇଁ ଖରାପ ହେବାକୁ ପ୍ ପଡୁଚି ଖାଲି ଏଇଟା ସ
ମୁଁ ଗୋଟେ ଭଲ ପିଲା ଥିନି। ମୋ ପାଖରେ ଗୋଟେ ପିଲାଟି ଜଷ୍ଟ ଏଠି ଠିଆ ହେଇଚି। ମତେ ଖରାପ କରିଦେଲା
ଅଙ୍କଲ କହୁଚି? ନଳିୀଙ୍କଲ କହୁଚି ମୋ ଜମାନାରେ ଏମିତି ନାହିଁ। ତା ଜମାନାରେ ନଥିଲା ତାହେଲେ ଆଉ କାହା ଜମାନ ଥିଲା ତାକୁ ପଚାରିବୁ ତ
ଫ୍ୟାନ ଦବା ଏଇ ଦିଇ ଦିନ ଫ୍ୟାନ ସୁଲ ସୁଲ ଫ୍ୟାନ ଦେଲି ଚିଲ୍ଡ ହୁଅ ଚିଲଦେ ହେଇକି କଥା ହୁଅ।
ହୁଁ କଥା ଆଜି କିି ବାରେ ନାଇଁ ଫାଟା ନେଇ।
ହ
କଣ? ପାଇଲିିନି। କଣ ପାଇଲୁନି? ସେ ଚାର୍ଜର।
ହଁ ସେ କଣ? ତାପରେ ହେଲା ମୁଁ କ ରାତିରେ ଡ୍ୟଉଟି ବନ୍ଦ ହୁଏ। ଡିୁଟି ବନ୍ଦ ହେଇ ସାରିଲା ପରେ ମୁଁ ଯାଏ କୋଉଠିକି? ନା ଘରକୁ ରୁମକୁ ଯିମି ହେଲା। ରୁମକୁୁ ଗଲା ପରେ ତାପରେ ପୁଣି ସେଇ ରୁଟିନି ସକାଳୁ ଉଠିକି ରୋଷେଇ କ ମୁଁ ଯାଇକିନା ମା ଅ ଟା ଦଳି ଦେଇିଥିଵି ଫଟା ଫଟ ନା ଯଦି ନହେ କାଳିଆ ଦଳି ଦେଇଥିବ ମୁଁ ତାକୁ ଵେଲିଦେଵି ନହେଲେ ଯାଇକି ନଦଳା ସହିତ ତାକୁ ଦଳିମି ବେଲିମି ବେଲିମି ନାଇ ରେ ତୁ କେତେ ଟା ରୁଟି ଖାଉକି ରେ।
ମୋର ମୁଁ ସେମିତି କିଛି ନାହିଁ ମୋ। ଦେ ଦିଟା ତିନିଟା ତିନିଟା ହେ ନେଇଯାଏ ମୋର।
ତିନିଟା ନା ଦିଟା।
ତିନିଟା।
ତାହେଲେ ତୋ ମୋର ଭଳିଆ ନା ମୋର ସେ ତିନିଟା ହେଲେ ଅଧିକ ହେଇଯାଉଛି ଦି ଟା ହେଲା ବେଳକୁ ଠିକ ହଉଛି। ମୋର ବି ଯାହା ମୋର ଯାହା ତୋର ସେୟା। ତୁ ଖାଲି ଯଉ ଦିନ କେହି ନ ଥିବ ତୁ ଖାଲି ତରକାରୀ ଟା କରିଦବୁ ମୁଁ ଲୁଣ ପକେଇଦେମୀ ତୋର ଟେନସନ୍। ମୁଁ ଶିଖେଇ ଦେମୀ ପା ତତେ ଆଉ ମୁଁ ରୁଟି କରିଦେମି ଆଉ ସଇଲା ଆଉ। ନବମ ବହି ଗୁଣ୍ଡ ବହି ଗୁଣ୍ଡ।
ଆସିଲା କି।
ନା ନା ଆସିନି ଆସନି।
ଓହୋ।
ଏଇ ଏ-ଏ-ଏଇ ପିଲା ଟା କୁ ଆକୁ ଧରିକି ନେଇ ଯାଇ ପାରୁନ।
ନାଇ ତ ଆଇଲ ମୋର ତ ମୁଣ୍ଡ ଖାଇଲ ମୁଣ୍ଡ ଟି ନା ନା ନା। ଏଇଟା ମୁଣ୍ଡା ହେଶି । ମୁଣ୍ଡ ମୁଣ୍ଡ ।
ଆଦିିବାସୀ ମୁଣ୍ଡା ଯୋଉ ନୁହେଁ ସେଇରା ନା।
କଉ ଜରି ଟା। । ।
ଇଏ ଅଙ୍କଲ ଗୋଟେ କିଏ ବେଟେରୀ ଧରିକି ବୁଲୁଛି।
ହୁଁ ତାପରେ।
ହଁ ତାପରେ ଏମ ଏ ଆଦିବାସୀ ମୁଣ୍ଡା।
ସୁଖ ଗାଁ କେ କେ ନା ଇଏ କି କଥା। । ହୁଁ ତାପରେ ନା। ଆଉ କାଲି ସ୍ନାନ ପୁର୍ଣ୍ଣିମା ଆଉ କାଲି ପୁରୀ ଯିବ ନା?
ନା ଆମେ ସ୍ନାନ ପୂର୍ଣ୍ଣିମା କିଛି କରିବାର ନାହିଁ ଆ ର କିଛି ନାହିଁ ଇଏ ମୁଁ ତ କହିନି ଜାଗା ନା କିଛି ନବୁନି ସେ କଣ ଜାଗା ନା ନେଉଚି! ! ! ! ! ! ! ! ! ! ଆଦିବାସୀ ମୁଣ୍ଡା କୁ ଏଠୁ ଉଠା।
। । । ହଁ ଆଉ କୁହ।
କ ଏମିତି ହଉ
ଏ ନିହାତି ନଷ ଟ ଚରିତ୍ର ପିଲା ମୁଁ ଏଠି ଭଲ ପିଲା ଟେ ଯା ବସିଛି। କିନ୍ତୁ ତା ସାଙ୍ଗରେ କଥା ହଉଚୁ ନା ନାଇ। ଆଉ କେତେ ଏମିତି ଛବିଶ ମିନିଟ ନ କଣ?
ସେମିତି ଛବିଶ ମିନିଟ କାହିଁକି କରିବା କି ଆମର ଏଇ ପା ଏଇ ଟାଇମ ହେଇଗଲାଣି ଆଉ ଯଉ ପ-ପନ୍ଦର ମିନିଟ୍। ହେ ଏ-ଏ-ଏଇ ଗୁଣା ପା।
ଏ-ଏ-ଏଇ ଏଇଥ ଏଇ ଏଇଥି ପାଇଁ ଉଁ ଆମ ଆ ଆ-ଆମ ଦେଶରେ ବା ବର୍ଷା ହଉନି।
ସେଇଆ ବା କାହିଁ କହୁଛୁ ଏରା ପିଲା ଭଲ ନିଏ।
। ମୋ।